ହ୍ୟାଲୋ।
ହ୍ଲୋ ମୋ କଥା ଟି ଆପଣଙ୍କୁ ଶୁବା ଯାଉଛି ସ୍ପଷ୍ଟ ଭାବରେ? ଆଇ
ଆଜ୍ଞା ଶୁଣାଯାଉଚି ମ୍ୟାଡ଼ମ୍ ନମସ୍କାର ମ୍ୟାଡ଼ାମ୍।
ଆଜ୍ଞା ନମଷ୍ଟାର କୋଉଠୁ କରିଥିଲେ ଆପଣ ମୁଁ ଜାଣିପାରିବି?
ଶଭଧ୍ୟା ମ୍ୟାଡମ ଏଇଥି ଆପରେ ତ କହି ଏ ଆପରେ
ଆଜ୍ଞା।
ମ୍ୟାଡ଼ାମ ଏଇ ଆପ୍ ର ଇନଷ୍ଟ୍ରକ୍ସନ ମତେ ଦେଇଥିଲେ କି ଲୋକେସନ ନ କହିବା ପାଇଁ ତ। ମୁଁ ଗ୍ରାମାଞ୍ଚଳରୁ କହୁଚି।
ଆଛା ହଉ ଠିକ୍ ଅ ଠିକ୍ ଅଛି ଆପଣ ଗ୍ରାମାଞ୍ଚଳରୁ ଫୋନ କରିଚନ ଠିକ୍ ଅଛି। ଆପଣ ଆପଣଙ୍କ ଶୁଭ ନାମ କଣ? ଏଇଟା ବି ଜାଣିପାରିବି ନା ଜାଣିପାରିବି ନାଇ?
ଯା ଜାଣିପାରିବେ ମୋ ନାଁ ହେଲା ମୋ ନାଁ ଜଗନ।
ଆଛା ଆପଣଙ୍କ ଜଗନ ଯାଆହଉ ଜଗନ୍ନାଥଙ୍କ ସହିତ ଆପଣଙ୍କ ନାମଟି ଟିକେ ଲିପିତ ଅଛି। ଭଲ ଲାଗିଲା।
ଛୋଟବେଳେ ଦେଇ ଦେଇଚନ୍ତି ଆଉ ମାଉସୀ ମାଉସୀ ଦେଇ ଦେଇ ଦେଇଚନ୍ତି ଛୋଟବେଳେ ଆଉ।
ଯାଆହଉ ଆପଣ କଣ ମାଉସୀ ଘରେ ରହୁଚନ୍ତି ବୋଧହୁଏ?
ନାଇଁ ମୁଁ ଆମ ଘରେ ଆମ ଘରେ ରହୁଚି ମାନେ ଯେତେବେଳେ ଜନ୍ମ ହେଲି ସେତେବେଳେ ଦେଇ ଦେଇଥିଲେ। ଆଜ୍ଞା ଆଜ୍ଞା।
ଆପଣ ଏବେ କଣ କରୁଚନ୍ତି?
ଏବେ ମ୍ୟାଡ଼ମ୍ ମୁଁ ଗ୍ରାଜୁଏସନ ସାରିଚି ଦି ଚାରି ବର୍ଷ ହେଲାଣି ଏମିତି ଟାଇମ୍ ବି ୱେଷ୍ଟ କରିଦେଇଚି ତାପରେ ଏବେ ଏବେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରିପେଆର ହେଉଚି ଆଉ।
ଥିଲେ ଆପଣ ପଠ
କଳାରେ ଥିଲି ମ୍ୟାଡ଼ାମ କଳାରେ।
କେ କଳାରେ କଳାରେ ଥିଲେ ମାନେ ଓଡିଆ ଜ୍ଞାନ ତ ଆପଣଙ୍କ ଭାବରେ ନିପୁଣ ଭାବରେ ପରିପୂର୍ଣ୍ଣ ଥିବ ମତେ ଲାଗୁଚି।
ପୁର ମ୍ୟାଡାମ ତା ଓଲଟା ଟା ଓଡିଆ ଅନର୍ସ ନେଲି କିନ୍ତୁ ଓଡିଆର ଓ ଓ ଅକ୍ଷର ବି ମତେ ଜଣା ନାହିଁ।
ଆଛା ଓଡିଆହେ ରଖିଥିଲେ କିନ୍ତୁ ଓଡିଆର ଅ କେଟା ଆପଣ ପଢିନାହାନ୍ତି।
ତେ ଏପେତେଳେ ମ୍ୟାଡାମ ଆମର ଅନର୍ସ ଟା ନୂଆ ନୂଆ ଇଣ୍ଟ୍ରୋଡ୍ୟୁସ ହେଇଥିଲା। ଅନର୍ସ କଣ ବି ଆମେ ଜାଣିନଥିଲୁ କେ ଫର୍ମ ପକେଇବା ପୂର୍ବରୁ ପୁ
ଠିକ୍ ଅଛି କିଛି ଅସୁବିଧା ନାହିଁ ଯେହେତୁ ଆମେ ଓଡିଆ ଆମ ଭାଷା ଓଡିଆ ଆମ ସଂସ୍କୃତି ଓଡିଆ ଆମ ଓଡିଆ ପ୍ର ପଏ ଆମର ମେ ଓଡିଆ ସି ଜାଣିନାହାନ୍ତିି ବେଶୀ ଆପଣ ଜାଣିଦେବେ କି ସେଥିରେ କିଛି ଅସୁବିଧା ନାହିଁ। ଏବେ କଣ ପଢା ସରିଗଲାଣି ଆପଣଙ୍କର?
ହଁ ମାନେ ଏକାଡେମିକ ପାଠ ସରିଗଲାଣି ଯେମିତି କଲେଜ ସ୍କୁଲ ପାଠ ସବୁ ସରିଗଲାଣି ଏବେ କମ୍ପିଟେଟିବ୍ ଏକଜ୍ଜାମ ପାଇଁ ପ୍ରିପେୟାର ହଉଚି ଆଉ।
ଆଛା କୋଉ କମ୍ପିଟିଟିଭ ପାଇଁ ଆପଣ ପ୍ରିପୟାର ହଉଛନ୍ତି, ମୁଁ ଜାଣିପାରିବି କି ପ୍ରସ୍ତୁତ ହଉଛନ୍ତି ଆପଣ? ଆଗାମୀ କଣ ପାଇଁ, କଣ ହେବା ପାଇଁ ଆପଣ ଆଗାମୀ କୁ? ମାନେ ପ୍ରସ୍ତୁତ ହେଉଛନ୍ତି।
ମ୍ୟାଡ଼ାମ ମୁଁ ପ୍ରଥମେ ଆଗ ଗୋଟେ ବର୍ଷ ମୁଁ, ଘରେ ଯେତେବେଳେ ମତେ କହିଲେ କି ନାଇଁ ଟିଚର ଲାଇନ ଦେ, ମୋର ତ ଇଣ୍ଟରେଷ୍ଟ ନଥିଲା, ସେଇ ଇଏଲିଡି ଏକଜାମ ମୁଁ ଦେଇଥିଲି।
ପାଇଁ ଆଛା।
ତାପରେ, ତାପରେ ସେଇ ଲାଇନ ମୁଁ ଛାଡିକି ମୁଁ ବ୍ୟାଙ୍କିଙ୍ଗ ପାଇଁ ଦଉଛି ଆଉ।
ବଡ ହେଇ ଆପଣଙ୍କର ଗୋଲ କଣ? ମାନେ ଆପଣଙ୍କର ଅଁ ଆପଣଙ୍କ ଭାବନା କଣ ଅଛି, ଯୋଉଟା କି ମୁଁ ସେଇଠି ବଡ ହେଇକି ହେବି ବୋଲି ଭାବୁଛନ୍ତି?
ଭାବନା ତ ମ୍ୟାଡାମ ଆଗକୁ ଅଛି ବହୁତ କିଛି, ତାପରେ ବର୍ତ୍ତମାନ ମତେ ବ୍ୟାଙ୍କିଙ୍ଗ ଲାଇନ ପ୍ରଥମେ କ୍ୟାରିୟାର ଷ୍ଟାଟ କରିବାକୁ ଅ ଆଉ।
ବହୁତ କିଛି ର।
ମତେ ପ୍ରଥମେ ମ୍ୟାଡାମ ମତେ ବ୍ୟାଙ୍କିଙ୍ଗ ଏକଜାମ କ୍ଲିୟର କରିବାର ଅଛି, ପ୍ରଥମେ ଗୋଟେ ଜବ ଟେ ନେବାର ଅଛି। ଏବେ ମୁଁ ବର୍ତ୍ତମାନ କମ୍ପୁଟର ଯାଉଛି।
ଇଛା ଅଛି ଯେ- କୌଣସି ବି ହଉ ଚାକିରି ଆପଣ କରିବେ, ସେ କଥା ଚାହୁଁଛନ୍ତି।
ଆଜ୍ଞା ଆଜ୍ଞା, ଓଡିଶା ଗଭର୍ଣ୍ଣମେଣ୍ଟର ବି ଯେକୌଣସି ଜବ୍ ବାହାରୁଛି ମୁଁ ଦଉଛି ଏମତି ଚାଲିଛି ଆଉ।
ସେ ମାନେ ସରକାରୀ ଚାକିରୀ ପ୍ରତି ଆପଣଙ୍କର ଇଛା ଅଛି। ମାନେ ସେମିତି କିଛି ଭାବି ନାହାନ୍ତି ଯେ ମୁଁ ଶିକ୍ଷକ ହେବି। କି ମୁଁ କୌଣସି ନୌସେନା ବାହିନୀରେ, କି ସେନା ବାହିନୀରେ, ସେମିତି କିଛି ଆପଣ ଭାବିନାହାନ୍ତି, କେବଳ ଜାଣିିଛନ୍ତି ଯେ ଗୋଟେ ସରକାରୀ ଚାକିରି ମୋର କରିବାର ଅଛି ଯାହା ବି ହେଇଯାଉ।
ଆଜ୍ଞା ମ୍ୟାଡ଼ାମ୍ ଠିକ୍ କହିଛନ୍ତି।
ଆଛା। ଠିକ ଅଛି, ଆପଣଙ୍କୁ ଭଗବାନ କରନ୍ତୁ, ଆପଣ କିଛି ସରକାରୀ ଚାକିରି ଝୁଲି ତ ହୁଅନ୍ତୁ।
ଠିକ ଅଛି ମ୍ୟାଡାମ, ଆପଣଙ୍କ ଆଶୀର୍ବାଦ ମୋ ପରିଶ୍ରମ ଆଉ କଣ ଅ।
ଆଛା, ଠିକ ଅଛି ମୁଁ, ମୁଁ ତ ଆଶୀର୍ବାଦ କଣ? କରିବି ମୁଁ, ମୁଁ କେବଳ ଭଗବାନଙ୍କ ପାଖରେ ପ୍ରାର୍ଥନା କରିପାରିବି
ଠିକ ଅଛି, କିଛି ନାହିଁ ଆପଣ, ଆପଣ ଜଣେ ଶୁଭ ଚିନ୍ତ କ ମୋର, ସେତିକି ଜାଣି ଖୁସି ଲାଗିଲା ବହୁତ ବହୁତ ବହୁତ ଧନ୍ୟବାଦ ସେଥିପାଇଁ ଆଉ।
ହଉ, ଥାଙ୍କ ୟୁ, ଆପଣ ବୁଝିପାରିଲେ ଏତିକି ମତେ ଭଲ ଲାଗିଲା।
ଠିକ ଅଛି, ମ୍ୟାଡାମ ଆପଣ କଣ କରନ୍ତି? ଆପଣ ଆପଣ ଗୃହିଣୀ ନା କଣ?
ନାଇଁ ମୁଁ ଗୃହିଣୀ ନୁହଁ, ମୁଁ ବି ଏମତି ପାଠ ପଢା ସାରି ଛୋଟ ପିଲାମାନଙ୍କୁ ପାଠ ପଢଉଛି।
ଆଛା ଆ, ଉଁ ଟ୍ୟୁସନ କରୁଛନ୍ତି ନା କୋଚିଙ୍ଗ?
ଆଜ୍ଞା ମାନେ, ଏ ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢଉଛି।
ହଁ ଭଲ କିଛି ନାହିଁ, ନିଜ ନିଜେ ତ ଇଣ୍ଡିପେଣ୍ଡେଣ୍ଟ ଅଛନ୍ତି, ନିଜେ କିଛି କରିଛନ୍ତି।
ଉଠାଇ ପାରୁଛି ନିଜେ ସ୍ୱାଧୀନତା ହିସାବରେ।
ବହୁତ ବହୁତ ଭଲ ଚିନ୍ତାଧାରା, ଭଲ କାମ ବି କରୁଛନ୍ତି, କିଛି ନାହିଁ କରନ୍ତୁ।
ଆଜ୍ଞା, ହଁ ଧନ୍ୟବାଦ, ଆପ୍ ଆପଣ କୁଆଡେ ଭ୍ରମଣ କରିବାକୁ କୁଆଡେ କେବେ ଯାଇଛନ୍ତି? ନାଇଁ କେବେ ଯାଇନାହାନ୍ତି?
ଓଡିଶା ଭିତରେ ଓଡିଶା ବାହାରକୁ
ଓଡ଼ିଶା ଭିତ ଭିତରେ କୁଆଡେ କୁଆଡେ ସବୁ ଭ୍ରମଣ କରିଛନ୍ତି ଆପଣଙ୍କର ମାନେ ପ୍ରିୟ ଭ୍ରମଣ ଜାଗା ସ୍ଥାନ ଟି କଣ ମୁଁ ଜାଣିପାରିବି?
ଭ୍ରମଣ ଜାଗା ପ୍ରିୟ କହିଲେ ପୁରୀ ଆଉ କୋଣାର୍କ ଏ ସବୁ ଯାଇଛି, ଆଉ ନନ୍ଦନକାନନ
ତ ସେ ଜଗତର ନାଥ, ସମସ୍ତେ ଜଗତର ନାଥଙ୍କ ନାଁ ହିଁ ପ୍ରଥମେ ଧରିବେ। ଆମେ ଯେହେତୁ ଓଡିଆ ଆମ ସଂସ ସଂକୃତି ଓଡିଆ, ଆମ ପରମ୍ପରା ଓଡିଆ, ଫାଷ୍ଟ ଜଗନ୍ନାଥ ହିଁ ଆସିବେ, ଆପଣଙ୍କ ଜଗନ୍ନାଥ ତାଙ୍କର ସ୍ଥାନ ଭଲ ଲାଗୁଛି ମତେ ଶୁଣିକି ବହୁତ ବହୁତ୍ ଭଲ ଲାଗୁଛି। କାହିଁକି ମୁଁ ଆମର ଜିଲ୍ଲାଟି ପୁରୀ ଯେହେତୁ ରହୁଚି ସେଥିପାଇଁ ମୁଁ ମୋ ନିଜକୁ ବହୁତ୍ ବି ଗର୍ବ ଅନୁଭବ କରୁଛି ଯେ ମୁଁ ଓଡିଆ। ମୋ ଜଗନ୍ନାଥ ମୋ ପାଖରେ ଅଛନ୍ତି।
ନାଇଁ ମ୍ୟାଡ଼ାମ ଆପ ଅପ୍ ଆପଣ କିଛି ପୁଣ୍ୟ କରିଛନ୍ତି ସେଇଥିପାଇଁ ସେ ଜିଲ୍ଲାରେ ଜନ୍ମ ହେଛନ୍ତି ଆମେ
ନିହାତି ନିହାତି କୋଉ ଜନ୍ମରେ କୋଉ ପୁଣ୍ୟ କରିଥିଲି ଏ ଜନ୍ମରେ ମତେ ଜଗନ୍ନାଥଙ୍କ ସ୍ଥାନରେ ଏ ଜନ୍ମ ମୁଁ ଗ୍ରହଣ କରିଛି।
ବହୁତୁ ବଢିଆ ଆମେ ମାନେ ମୁଁ କଣ ଚାହୁଁଛି ମତେ ଗୋଟେ ପିଅନ ଚାକିରି ମିଳୁ କିନ୍ତୁ ପୁରୀରେ ମିଳୁ। ମୁଁ ଯେମିତି ସପ୍ତାହରେ ଥରେ ଦର୍ଶନ କରିପାରୁଥିବି। ଏଇଟା ମନରେ ଭାବନ ମୁଁ ଆପଣଙ୍କୁ କହୁଛି କି ନାଇଁ ସବୁଦିନ ଟିକେ ଦର୍ଶନ କରିବାକୁ ଥିବ ଯେମିତି
ନିହାତି ନିହାତି କାହିଁକି ନୁହେଁ ସବୁ ଯାହାର ମନରେ ମନରେ ଇଛା ଥିବ ଜଗନ୍ନାଥ ନିହାତି ତାଙ୍କର କଥା ଶୁଣିବେ। କାଳିଆ କେବେବି ତାଙ୍କୁ ନିରାଶ କରନ୍ତିନି ଯାହାର ମନରେ ଧ ଦାସିଆ ନଡିଆ ପୁଣି ହାତ ବୋଡେଇକି ଜଗନ୍ନାଥ ନେଇ ଆସିଲେ ସେମିତି ସବୁବେଳେ ମନରେ ଭକ୍ତି ମନରେ ଭକ୍ତି ଥାଉ ଏମିତି ଭାବନା ଥାଉ। ନିହାତି ଜଗନ୍ନାଥ ଆପଣଙ୍କୁ ଭିଡି ଆଣିବେ ତାଙ୍କ ପାଖକୁ।
ଠିକ୍ ଅଛି ମ୍ୟାଡ଼ାମ ଦେଖାଯାଉ ଜଗା କଣ ଚାହୁଁନ୍ତି?
ଆଜ୍ଞା। ଆଉ ଜଗନ୍ନାଥଙ୍କ ଜାଗାରେ ଆଉ କଣ କଣ ସବୁ ବୁଲିଛନ୍ତି ଆପଣ ନାଇଁ କିଛି ଅଲଗା
ଆଉ ସେଠି ଯୋଉ ମାଉସୀ ମା ମନ୍ଦିର ସେଠି ଦେଖି ଦେଖିଛି ଆଉ ବିନ୍ଦୁସାଗର କେବେ ଯାଇପାରିନି ସେଟା
ଆଚ୍ଛା।
ସେଠି କୀ ଯାଇପାରିନି।
ବିନ୍ଦୁସାଗର ଯାଇନା ଆଉ କଣ ଦେଖିଛନ୍ତି ପଞ୍ଚମୁଖୀ ହନୁମାନ ଦେଖିଛନ୍ତି? ଯୋଉଠି ବେଡି ହନୁମାନ ସିଦ୍ଧ ମହାବୀରରେ ଗୋ ଗୋଟେ ହନୁମାନ ଅଛନ୍ତି ବେଡି ହନୁମାନ ଅଛି ଇନ୍ଦ୍ରଧୁମ୍ନ ପୋଖରୀ ଅଛି ଶ୍ଵେତ ଗଙ୍ଗା ଅଛି ଧଳା ତ ଗୌରାଙ୍ଗ ମଠ ଅଛି। ଗୌରାଙ୍ଗ ଗାଥା ଅଛି ଯୋଉଟା କି ସେଠି ସୁନାର ଠାକୁର ରହିଛନ୍ତି ଆମ ଜଗନ୍ନାଥଙ୍କର। ଆଉ ଲୋକନାଥ ଅଛି। ମାତା ମଠ ଅଛି ଓମ୍କାରେଶ୍ଵର ଅଛି ଆପଣ ଏ ଭିତରୁ କିଛି ଯାଇଛନ୍ତି ଦର୍ଶନ
କିଛି ଗୋଟେ ବି ମ୍ୟାଡ଼ମ ମୁଁ ଯାଇନି ମୁଁ ଖାଲି ଶ୍ରୀମନ୍ଦିର ଯାଇଛି ଆଉ ମାଉସୀ ମା ମନ୍ଦିର ସେତିକି ଆଉ କିଛି ଆପଣଙ୍କ ଜିଲ୍ଲା ଯେହେତୁ ଆପଣ ଜାଣିଛନ୍ତି ଆମେ ସବୁ ଜାଣିନୁ ମୁଁ ଆପଣଙ୍କ ଠୁ ଶୁଣୁଛି ପ୍ରଥମ ଥର ପାଇଁ ଆଉ।
ଆଚ୍ଛା ହଉ ଠିକ ଅଛି ଆପଣ କେବେ ଆସନ୍ତୁ ପୁରୀ ବୁଲି ଭ୍ରମଣ କରିବାକୁ ମତେ ଯୋଗାଯୋଗ କରିବେ ମୁଁ ଆପଣଙ୍କୁ କହିଦେବି କୋଉ କୋଉ ସ୍ଥାନ ଅଛି। କୋଉ କୋଉ ସ୍ଥାନ ଅଛି ଭ୍ରମଣ କରିବା ପାଇଁ ଆପଣ ସେ ଜାଗାରେ ଯାଇକି ଭ୍ରମଣ କରିକି ଆସିପାରିବେ।
ନାଇଁ ବହୁତ ଭଲ କଥା ଆପଣ କହିଲେ ନାଇଁ ମୁଁ ଯଦି ଯିବାର ଥିବ କିଛି ବି ମୁଁ ଆପଣଙ୍କୁ ଜଣେଇବି ଆଉ ହାଟସଆପ୍ ମାଧ୍ୟମରେ ଆପଣଙ୍କୁ ଆପଣ ଆଜ୍ଞା। ମ୍ୟା କଉ ମ୍ୟାଡାମ ଏତିକି କହିପାରେ ଶ୍ରୀମନ୍ଦିରୁ ଆପଣଙ୍କ ଘର ପାଖାପାଖି କେତେ କିଲୋମିଟର ହବ?
ଆମର ସେଇ ତିନି ଚାରି ଭିତରେ ଆମ ଘରେ ରହିଯାଉଛି।
ତିନି ଚାରି କିଲୋମିଟର ମାନେ ବହୁତ ପାଖରେ।
ଆଜ୍ଞା ବହୁତ ପାଖରେ ଆମ ଘର ର
ଚାଲିକି ବି ମଣିଷ ଡେଲି ଯାଇକି ଦର୍ଶନ କରିକି ଆସିପାରିବ ଜଗାକୁ।
କରି ଆସିପାରିବ ନିହାତି ନିହାତି ଚାଲିକି ଯାଇକି ଦର୍ଶନ କରି ଆସିପାରିବ।
ବହୁତ ବଡ଼ ସ୍ଵଭାଗ୍ୟ ଆପଣଙ୍କର।
ସେଇଟା ତ ମୋର ସୌଭାଗ୍ୟ ଯେ ମୁଁ ଜଗନ୍ନାଥଙ୍କ ସ୍ଥାନରେ ଜନ୍ମ ଗ୍ରହଣ କରିଛି।
ଜଗନ୍ନାଥ ସେତିକି ମତେ ଦୟା ତାଙ୍କ ସହହୃଦୟ ବଶତଃ ମତେ ଯାହାହଉ ଏତେ ବଡ ଅଧିକାର ଦେଇଛନ୍ତି ମୁଁ ସେଇଟା କେବେ ବି ଭୁଲି ପାରିବିନି ଏ ଜନ୍ମରେ
ଠିକ୍ ଅଛି ଠିକ ଅଛି ସେତିକି ତ ଯଥେଷ୍ଟ ବହୁତ କିଛି ଆଉ ଜୀବନ କଣ ମାଗିବା ଜଗାକୁ ଯ ଯାହା ତ ଯୋଉ ସବୁ ଆମେ ଚାହୁଁଛେ ସେ ଅଟୋମେଟିକ ପୁରା କରି କରି ଚାଲୁଛି। ଆଉ ଆମ ପାଇଁ ଯୋଉଟା ଖରାପ ସିଏ ଆମର ଯୋଉଟା ଛଡେଇ ନେଇ ଚାଲୁଛି ଏମିତି ସବୁ ଚାଲିଛି ଦୁଃଖେ ସୁଖେ ବୁ ଆଉ
ସତକଥା ଯେମିତି ଯାହା ଆମ ପାଇଁ କିଛି ଭଲ ନଥାଏ ସେଠି କଥାରେ ନାଇଁ ମଣିଷ ଯାହା ଚାହେଁ ତା ପାଏନି ଯାହା ପାଏ ତା ଚାହେଁନି ସେମିତିଆ କଥା ଯାହା ଆମ ପାଇଁ ଠିକ ଅଛି ସେଇଟା ହିଁ ଭଗବାନ ଆମକୁ କେବଳ ପ୍ରଦାନ କରୁଛନ୍ତି ଯୋଉଟା ଆମେ ଚାହୁଁ କହୁଛନ୍ତି ସେଟା ଆମ ପାଇଁ ଭୁଲ ଥାଇପାରେ ହୁଏତ ସେଥିପାଇଁ ଆମକୁ ଭଗବାନ ସେଥିପାଇଁ ଦଉନାହାନ୍ତି।
କେବେ ପସନ୍ଦ ଜିନିଷ ଟା ମିଳେନି କାହିଁକି ନା ଯୋଉଟା ଆମ ପାଇଁ ଯୋଉଟା ଆମ ପାଇଁ ରଖା ହେଇଛି ପୁଣି ହେଟା କୁ କାହାକୁ ଦେବେ? ଆମେ ଯଦି ଗୋଟେ ଜିନିଷ ପସନ୍ଦ କରିବାଟା ନ ପାଇବା ପୁଣି ଆମ ପାଇଁ ତ କିଛି ଗୋଟେ ଭଗବାନ ରଖିଛନ୍ତି। ସେଟା କୁଆଡେ ଯିବଟା ତ ହେଉଛି
ଆଜ୍ଞା ସେଥିପାଇଁ ତ କୁହାଯାଇଛି ମଣିଷ ଯାହା ଚାହେଁ ତା ପାଏନି ଯାହା ପାଏ ତା ଚାହେଁନି।
ହଉ ଦେଖାଯାଉ ଭଗବାନ କରନ୍ତୁ ଆପଣ ଖୋଜୁଥିବା ଜିନିଷ ଆପଣଙ୍କୁ ମିଳିଯାଉ।
ନିହାତି ଆପଣ ବି ଆ ପଣ ମ୍ୟାଡାମ କହିଲେ ପରୀକ୍ଷା ପରୀକ୍ଷା ବି ଦିଅନ୍ତି ଆପଣ କ ଏକ୍ଜାମ ପାଇଁ ନା ଖାଲି ଟିଉସନ ଦଉଛନ୍ତି ନା ଏବେ
ମୁଁ ଟ୍ୟୁସନ କରୁଛି ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢଉଛି ଶିକ୍ଷାଦାନ କରୁଛି। କିଛି ପିଲାଙ୍କ ଠାରୁ ଅର୍ଥ ନେଇ ଆସି ଶିକ୍ଷା ଗ୍ରହଣ କରୁଛି। ଶିକ୍ଷା ଦଉ ପ୍ରଦାନ କରୁଛି ଆଉ କିଛି ପିଲାଙ୍କ ଠାରୁ ମାନେ ଯୋଉମାନେ ପଇସା ଅ ଦେଇପାରିବେ ନାହିଁ ତ ସେମାନଙ୍କୁ ମୁଁ ମୁକ୍ତ ହିସାବରେ ଶିକ୍ଷା ଗ୍ରହଣ କରାଉଛି।
ବହୁତ ଭଲ କାମ କରୁଛନ୍ତି ତ ଆପଣ ମାନେ ଯୋଉ ଲୋକ ସହାୟତା ଆଡୁ ନଉନାହାନ୍ତି ସେଟା ତ ବହୁତ ଭଲ କାମ ସମସ୍ତେ ଏମିତି କରିପାରନ୍ତିନି।
ହଁ ଭଗବାନଙ୍କ ଦୟା କୋଣରୁ ଯଦି ମୋ ପାଖରେ କିଛି ଜ୍ଞାନ ଅଛି ମୁଁ ତାକୁ ବାଣ୍ଟି
ବହୁତ ଭଲ ହ ନାଇଁ ସେତିକି ସେତିକି ଆପଣ କାବିଲ ବନେଇଛନ୍ତି ସେ ଜାଗାରେ ବୋଲି ଭଗବାନ ସେତିକି ସୁଯୋଗ ଦେଇଛନ୍ତି। ଆପଣ ନିଜେ ପଢା ପଢି ସରିଲାଣି ନା କରୁଛନ୍ତି ଏବେ?
ଆଜ୍ଞା ପଢ ଗୋଟେ ମୋର ସରିଗଲାଣି ତାପରେ ମୁଁ ଏଇ ଛୋଟ ପିଲା ମାନଙ୍କୁ ପାଠ ପଢ଼ଉଛି। ଆଛା ହଉ ଠିକ ଅଛି ସମୟ ବି ଅତିବାହିତ ହେଇଗଲାଣି ଆପଣ କଣ କରୁଛନ୍ତି କରନ୍ତୁ ପରେ କେତେ? କେତେବେଳେ ଯୋଗାଯୋଗ କରିବା ରହିଲି ଆଜ୍ଞା ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।